କିତିନାଦୂର ହୋଟେଲ ହେନାଁ ଟା
ହଁ ହେଇଗଲା ଗୁଟେ କାଟି ଦେଇଥିଲି ଯେ ସେଟା ବି ମିଶି ଯାଇଚି ଅଳ୍ପ ସମୟର।
ହଁ ହଁ।
ଗୋଟେ ଅଳ୍ପ ସମୟ କଥା ହେଇ କାଟିଦେଲେନି ଯୋଉ ଶୁବିଲାନି ଯେ।
ହୁଁଉଁ।
ସେଇଥିପାଇଁ କାଟିଦେଲି ଯେ ହେଟା ବି ଅଳ୍ପ ସମୟର ମିଶି ଯାଇଚି ଆଉ କଣ ଦିଟା ହେଇଯାଇଚି ଆଉ। ଆଉ ଦିଇଟା କଅ କ ଦେଇଚି କରିଆ ପାଇଁ ତ।
ଦଶଟା ଗଲା ପରେ ଫୁଣି କଣ ଆହୁରି କର?
ହୁଁ ଆହୁରି କୋଡ଼ିଏଟା।
ଉଁ ହୁଁ।
ଯେ ଏତିକି ୟେ ହଉଚି ହଉ।
ଟୋଟାଲ୍ ତୋର କେତେ ସାତଟା ନା ଆଟା ହେଲା?
ମୋର ଅ ଆଠଟା।
ଅଧିକା ଦଶଟା କରି ସାରିଲା ପରେ କଁ ତ କହୁଛି ଦେଖିବା।
ହଉ।
ହୁଁଉଁ। ଆଉ ମୁଁ। ଏଠି ଏଇଠି ଖେଳି
ନା ମ ଖେଳିବାନି ଇଛା ହଉନି।
ଖନ୍ଦ ହତ ଆଥିଲା ଆ ସମୟ
ହୁଁ
ଅପା କକ ଖଉ
କଣ?
କହିଲେ ଅପା ଘର କଣ କଣ ଦେଲେ ଖାଇବାକୁ?
ଅପା ଘର କରିଥିଲେ ହଁ ମାଂସ କରିଥିଲେ ଆଉ ଛତୁ କରିଥିଲେ। ଡାଲି ଆଉ ଆମ୍ବ।
ହୁଁ।
ଆଉ ଆଜି ମାଛ କରିଥିଲେ ଆଉ।
ଉଁ ହୁଁ।
ସେମାନେ ତ ତାଙ୍କର। ସେମାନେ ତାଙ୍କର ଆଇଁଷ ଫାଇଁଷ ଖାଇଲେ ମୁଁ କି ପୂଜା ଖାଲି ସାଧା ଆଉ।
କିଏ କିଏ?
ମୁଁ କି ପୂଜା।
ଏ ପୂଜା ବି ଖାଉନି ନା କଣ?
ହୁଁ।
ସିଏ ବି ଖାଉନି ଆଇଁଷ। କି ସେୟା କି ମାନେ ବାରି ଦେଖି ଖାଉନି ନା କଣ।
ସିଏ ଏମତି ପୁରା ଆଉ ସବୁ ସବୁଦିନ ବାରି ଫାରିି ନୁହଁ। ଆମ ଭଳିଆ ତ ଆଉ। ସିଏ ସେତେବେଳେ କଣ କରିବ ଜାଣିଛୁ ନା ସେତେବେଳେ ସିଏ। ଏ ଖାଲି ମାଉଂସ ଖାଏନି ଖାଲି ଝୋଳ ଖାଇଦିଏ।
ହୁଁ ହୁଁ। ଅହୋ।
ତାପରେ ଏବେ ଆଉ ଖାଉନି କିଛି ଝୋଳ ଫୋଳ କିଛି ଖାଉନି ଆଉ।
ଉଁ ହୁଁ। ପୂଜା ଲିଜା ନା କିଏ ବଡ କି ଲିଜା?
ହୁଁ।
ପୂଜା ସାନ ନା। ଉଁ ହୁଁ।
ଲିଜା ମୋଠୁ ଦି ମାସର ହବ ସାନ ସିଏ ହାପି ସାଙ୍ଗେ ପଡୁଛି।
ହୁଁ। ସେମାନେ ଅଛନ୍ତି।
ହଁ ସିଏ କାଲି ଯିବେ।
ଉଁ ହୁଁ।
ଆମକୁ କହୁଥିଲେ ରହିବା ପାଇଁ ଯେ ଆମେ ପଳେଇଲେ ରହିଲୁନି ଆଉ।
ଉଁ ହୁଁ।
ତାଙ୍କର ତ ଏଠି ଗୋଟେ ଟୁର୍ଣ୍ଣାମେଣ୍ଟ ହେଉଥିଲା କ୍ରିକେଟ ର।
ସିରି ଭାଇ ଘରିକା ଡାକିଲେ ଦେଖି ଯିବା ପାଇଁ ଯେ ଏଠୁ ଆମେ ଗଲୁ। ଯୋଉ ଖାଲି ସେଟା ତାଙ୍କ ସେଇ ମନ୍ଦିର। ସାଇ କହୁତନ୍ତି ଗୁଡାଏ ସେଇଠେ।
ଉଁ ହୁଁ।
ସେଇଠି ଖାଲି ଚାରି ଯୋଉରା ପିଟନ୍ତି ଥା୍ର୍ଟି।
ଥାର୍ଟିଂ କାରେ।
ହୁଁ। ସେରା ଖେଳୁଛନ୍ତି ଛୁଟିଆ ପଡିଆ ଟା। ସେଇଠି ପୁଣି ଏ ଟେଣ୍ଟ ଫେଣ୍ଟ କରିକିନା। ଗୁରେ ମାଇକି ତ ତାଙ୍କର ଲାଇନ ନଥିଲା ଯୋଉ ନିଜ ପାଟିରେ ଚିଲେଇ ଚିଲେଇ କହୁଛନ୍ତି ଆଉ
ହୁଁ। ତ ନିଜେ ନିଜ ପିଲାରା କି?
ହଁ ଆଉ ଗୁରା କୌଣଷି ସେଇଟି ତାଙ୍କ ସାହିରେ ଦେଖୁଥିଲେ ବୋଧେ ଆଉ କଙ୍କଡା ଆମେ ଯେତେବେଳେ ଆଇଥିଲୁ। କଙ୍କଡ଼ା ସେଠି ପିଲା ଖେଳୁଥିଲେ ଆଉ ଅଲଗା କହୁ ପିଲା ବୋଧେ ଖେଳୁଥିଲେ ଆଉ।
କ୍ରେ ବ୍ରିଜ୍ ତଳେ କି ଏପଟେ?
ହୁଁ।
ବ୍ରିଜି ତଳେ।
ନାଇଁ ନାଇଁ?
ଆଉ।
ଏ ଯୋଉ ଥାନାରେ ଯୋଉଟା ମ। ଯୋଉ ବ୍ରିଜି ରେ ଯୋଉ ଛକଟା ଗୋଟେ ସିଧା ସିଧା ଆଗକୁ ଯିବ। ଆଉ ଏପଟୁ ଅପା ଘରକୁ ଯିବ ଯୋଉ ରାସ୍ତାଟା।
ହୁଁ।
ଏଇ ଯୋଉ ସିଧା ସିଧା ଯିବ। ଏଇ ବ୍ରିଜି ରୁ ସିଧା ସିଧା ହେଇଆଡ଼େ ସେଇଆଡେ।
ହୁଁ ହୁଁ। ସାଇକେଲ ଥିଲା କି?
ଶିରି ଭାଇ।
ହୁଁ।
ସେ ଯଉ କ କହୁଥିଲେ ଲାଷ୍ଟ ଟାଇମି ରେ ଖେଳିକି ଟିକେ ଆସିଲୁ ବୋଲି। ଆମ ପିଲା ଖେଳୁଥିଲୁ ଯେଉ ଆମେ ଖେଳିକି ଆଇଲୁ ତାମର।
ହଁ।
ଆନ୍ଦ ଅଳ୍ପ ଦେଖି ପଳି ଆଇଲୁ। ଆଉ କ ଖାଇଚ ଆଜି?
ଆଜି।
ହୁଁ।
ଖାଇଚି ଆଉ।
କଣ କଣ ଆଜି ଦିନ ଯାକ।
ଓଁ। ଖାଇ ତ ନାଇଁ ମନ ନଥିଲା ପିଇବା ପାଇଁ ଭଲ ଲାଗୁନି ନା।
କ ଣ ଏଇଟା?
ଏ ତା ବୋଲି ନୁହେଁ ଭଲ ଲାଗୁନଥିଲା ସୁବୁଡୁ ଦବା ତାକୁ। ତୁ ଆସିବାରୁ ଉଠେଇବାରୁ ଏଠି ଉଠିଲି।
ହୁଁ।
ସିଏ ଗୋଟେ ଭଲ ହେଲା ବୋଲି ନୁହଁ।
ହଁ ବେ ମିଳିବ ବଧେ ପଇସା। ଆକାଉଣ୍ଡୁ ଆଡ କରିବା ପାଇଁ ଲେଖାଉଛି ଆଉ।
ମୋର ଗୋଟେ ଚାଲୁନି ଯେ ମୋର ଜମା ଭଲ ଲାଗୁନି।
କଣ ରା?
ଆ କଣ ହେଇଛି କେ ଜାଣି।
ନେଟେ।
ଚାଲୁନି ଆଉ।
ନେଟୱାର ନାହିଁ ଯୋଉ ସିଆଡେ ତ ଚାଲୁନି ଟୋଟାଲି ଆମର ତ ଏଠି ପୁରା ଇ ହେଇଯାଉଛି।
ନେଟୱାରେ କଣ ହେଇଛି ନା କଣ?
ହଁ। ସିଆଡେ ତ ଯାହାହେଲେ ଟିକେ ଚାଲୁଥିଲା। ଏଠି ତ ଆମର ଇ ହେଇଯାଉଛି ଏକା ଥରେ ଘରେ ଭିତରେ ପଶିଗଲା ମାନେ।
ଆଉ ସବୁ ଜିନିଷ ତ ଠିକ୍ ଠାକ୍ ଚାଲୁଛି।
ହୁଁ। ଏଇନେ ଠିକ୍ ଚାଲଚି। କାଲି ନାଚ ହେଲା ପୁରା।
କଉଠି?
ଉପର ସାହିରେ।
କେଜାଣି ମୁଁ ଆଉ ଜାଣିନୁ ନାମ କରିନଥିବେ କାଲି। ସୁଧ ଘର ଗୋଟେ ଥିଲା ନାଚ କରୁଥିଲେ।
ମାରେଆ କହୁଛନ୍ତି
ସେଇୟା।
ହେଲା ବୋଲି ପାପୁନା ହେଲା ନାଚିଲେ।
ପାଆର୍।
କିଏ ଜାଣେ। ହେଇଥବ ମୁଁ ଯାଇନି ସିଆଡେ। ହଁ-ହଁ।
ମା କଲ୍ କରିକି କହୁଚି ପାପୁନା ନାଚିଲେ ଯେ ଖାଲି ପଇସା ଦେଲେ ଖାଲି
କିଏ?
ଏଇ ଦଦା ହରକା ନସ ଦଦାହାରକା।
ହୁଁ।
ହୁଁ କଲ୍ କରି କହୁିଚି ପାପୁନା ହେରା ଯୋଉ କାଲି ନାଚ ହେଲା ଏ ପାପୁନା ଗୁରା ସବୁ ନାଚୁଥିଲେ। ବହୁତୁ ପାପୁନା ଖାଲି ଏଇ ଯୋଉ ଛୁଆର ପଇସା ଦେଇଛନ୍ତି ଖାଲି
ଆ ହ କାଉ ଗୁରା ଖାଲି ବୁଲୁଛନ୍ତି ଚାରିପଟ ଯାକ
ହଁ ପରା। ଆମର ତ ଏଇଠି ଗୋଟେ ବସା କରିକି ରହିଛନ୍ତି ଗଛରେ। ମେଚେ ଆଉ କାଉ ଗୁରା ଖାଲି। ଆଉ ଅଳ୍ପ ସମୟ।
ହେଇଗଲା।
ଆଉ ଗୋଟେ କରିଦବା ଦେଖିଆ କଣ ହଉଛି।
ଡା କାଟିଦେ।